ଭଏସ ଠିକରେ ଆସୁଛି ନା?
ହ୍ୟାଲୋ
ହ୍ୟାଲୋ
ହଁ ହଁ କଣ କରୁଛ ଝିଅ?
ମୁଁ ବୁଲୁଛି ବାହାରେ, ବାହାରେ ବୁଲୁଚି। ତମେ କଣ କରୁଛ? ଆଜ୍ଞା।
ଓହୋ ଆଉ ଘରେ ସବୁ ଭଲ ଅଛନ୍ତି ନା?
ଆଜ୍ଞା ଭଲ ଅଛନ୍ତି।
ଓହୋ ଆଉ କଣ କୁହ?
କଣ ଖାଇଛ?
ଆଜି ହରଡ଼ ଡାଲି କରିଥିଲି। ଶାଗ ଭାସିଥିଲି।
ନେଇ ଯୋଉ ଦେଶୀ ହରଡ ନା ହରଡ?
ନା ନା ଏଇଟା ଦୋକାନ ହରଡ।
ଓହୋ।
ହଉ।
ନାଇଁ ଆମର ସବୁବେଳେ ପ୍ରାୟ ଦେଶୀ ହରଡ।
ଆଜ୍ଞା।
ଆଜ୍ଞା
ଶାଗ ଭାଜିଥିଲି। ଆଉ ଜହ୍ନି ଆଳୁ ଭାଜିଥିଲି। ଆଉ ଛୁଆ ମାନେ ଖାଇବା ପାଇଁ ଆଜ୍ଞା।
ଆଉ ଛୁଆ ମାନଙ୍କର ତ ସେ ସବୁ ଯିବନି ଆଉ।
ଛୁଆ ମାନେ ଖାଇବା ପାଇଁ ଅଣ୍ଡା ଭୁଜିଆ କରାହେଇଥିଲା ଆଉ।
ଆଜ୍ଞା ଆପଣଙ୍କ ଦେହ ଭଲ ଅଛି ନା?
ହଁ ଭଲ ଅଛି।
ଘରେ ସମସ୍ତେ?
ଆଉ ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଛୁଆମାନେ ଯାଇଛନ୍ତି ବୁଲିବା ପାଇଁ ପୁରୀ।
ପୁରୀ
ଆଜ୍ଞା
ଆଉ ଆପଣ ରଜରେ କୁଆଡେ ବୁଲିବାକୁ ଯିବେ?
ନା କୁଆଡ଼େ ଏବେ ଯାଇନୁ ରଜରେ ଦେଖିଆ କୁଆଡ଼େ ଯିବା ଆଉ।
ଆପଣଙ୍କର ରଜ ଭଲ ହେଉଛି ନା ଆପଣଙ୍କ ଆଡ଼େ ନାଇଁ ଯେମିତି ହୁଏ ଦୋଳି ଇଏ ସିଏ
ହଁ ରଜରେ ଭଲ ହୁଏ ଆସୁନାହାନ୍ତି ଆମ ଆଡ଼େ ବୁଲିକି ଯିବେ?
ହା ହା ଆମ ଗାଁରେ ବି ବହୁତ ଭଲରେ ରେ ହୁଏ ସେ ସବୁ ଯୋଉ ହାତ ତରେ ଦୋଳି ଏସବୁ କରାହୁଏ।
ଓହୋ!
ପିଲା ସବୁ ପୁରା ଥାଆନ୍ତି ଦୋଳି ବାହିବା ପାଇଁ ବହୁତ ଭଲ ହୁଏ ଲୋକ ବି ବହୁତ ଆସନ୍ତି ବାହାରୁ।
ମେଲୋଡ଼ି ଭଜନ ସମାରୋହ
ନାଇଁ ସେସବୁ ହୁଏନି ଖାଲି ଏମତି ଦୋଳି ପଡିଥାଏ ଖାଇ ଦୋଳି ଚକ୍ରୀ ଦୋଳି ଏମିତି ବହୁତ ସାରା ଦୋଳି ପଡ଼େ ନା ତ ସେଥ୍ ଏତିକିରେ ପୁରା ଲୋକ ଫୁଲ୍ ହେଇଯାଆନ୍ତି।
ଓ!
ସନ୍ଧ୍ୟାବେଳେ ପୁରା ତୋଟା ଫୁଲ୍। ଦିନ ବେଳେ ତ ଛୋଟ ଛୁଆ ମାନେ ଥାଆନ୍ତି ଆଉ ରାତ୍ ରାତିବେଳା ଏମତି ବାହାରୁ ସବୁ ଆସନ୍ତି। ଆମ ଗାଁ ପାଖରେ ବେଶି ହୁଏନି ନା ଆମ ଗାଁରେ ଗୋଟେ ହୁଏ। ତ ସେଥିପାଇଁ ବହୁତ ସାରା ଲୋକ ହେଇଯାଆନ୍ତି।
ଆଉ ରଜ ସପିଙ୍ଗ କଲଣି ନା କରିନ?
ହଁ କରିଛୁ ଏଥର ସପିଙ୍ଗ ବେଶୀ ହେଇନି।
ହଁ।
ସେଥିପାଇଁ ଆଉ ଆପଣଙ୍କର ସପିଙ୍ଗ ସରିଲାଣି?
ନା ଆମର ହେଇନି ହବ ବୋଲି ଯେ ଟିକେ ଏଇ ଛୁଆ ଗୁଡା ସବୁ ପଳେଇଛନ୍ତି ପୁରୀ ବୁଲିବା ପାଇଁ। ସେମାନେ ଆସିଲେ ଆଜିକାଲି ଛୁଆ ମାନଙ୍କର ଆଜ୍ଞା
ଆପଣ ପୁରୀ ଗଲେନି?
ନା ଆମେ ସମସ୍ତେ ପଳେଇଲେ ଛୋଟ ଛୁଆ ନା ଛୋଟ ଛୁଆଙ୍କୁ ନେଇକି ମୁଁ ଯାଇକି ଦର୍ଶ ନ କରିପାରିବିନି।
ବହୁତ ଲେଟ୍ ବି ମନ୍ଦିର ଦର୍ଶନ କରିବା।
ହୁଁ ତାପରେ ଏଇ ଯୋଉ ଛୁଆଙ୍କୁ ଚାପି ଦେବେ ଯାକି ଦେବେ ଯେ ଛୋଟ ଛୁଆଙ୍କୁ ନେଇକି ଯିବା ଆସ ସିବା ଭାରି
ଆଜ୍ଞା ସେ ତିନି ଚାରି ଘଣ୍ଟା ବି ଲେଟ୍ ହେଇଯାଉଛେ। ତିନି ଚାରି ଘଣ୍ଟା କନ୍ଷ୍ଟାନ୍ଟ ଠିଆ ହେଇକି ଯାଇକି ଦର୍ଶନ କରିବା ବହୁତ କଷ୍ଟ।
ହଁ।
ଆମେ ଥରେ ଯାଇଥିଲୁ ଏଗାରଟା ବେଳୁ ଠିଆ ହେଇକି ମନ୍ଦିରରୁ ଦର୍ଶନ କରିକି ଆସିଲା ବେଳକୁ ତିନିଟା। ଆଉ କୋଉଠିକି ବି ଯାଇପାରିଲୁନି କେବଳ ମନ୍ଦିରରୁ ହିଁ ଠାକୁର ଦର୍ଶନ କରିକ ପଳେଇ ଆସିଲୁ।
ହୁଁ ରହିବ ଗୋଟେ ଦିନ ହଁ।
ଦୁଇ ଦିନ ର ରହିଲେ ଯାଇକି ଦର୍ସ୍
ହଁ।
ହେଲେ ତାପରେ ସି ବିଚ୍ ଯାଇପାରିବନି। ରାମଚଣ୍ଡୀ ବି ଯାଇ ହବନି ବହୁତ୍ ସାରା ଜାଗା ଅ ସେ ଯାଇ ପାରିିବାନି
ସମୁଦ୍ର କୂଳ ସବୁଆଡେ ବୁଲିବ ହଁ ସବୁ ସ୍ବର୍ଗ ଦ୍ୱାର, ନରେନ୍ଦ୍ର ପୋଖରୀ ସବୁଆଡେ ଟିକେ ଦେଖା ଦେଖି କରିବ ସନ୍ଧ୍ୟାବେଳେ ଟିକେ ବୁଲାବୁଲି କରିବ ଭଲ ଲାଗିବ।
ଆଜ୍ଞା ଏବେ ତ ଚନ୍ଦନ ଯାତ୍ରା ବୋଧେ ଚାଲିଥିବ।
ନା ଚନ୍ଦନ ଯାତ୍ରା ସରିଲାଣି ନା।
ସରି ସରିଲାଣି।
ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବ।
ଦେବସ୍ନାନ ପୂର୍ଣ୍ଣିମା ହବ ତାପରେ ଏ ବର୍ଷ ଟିକେ ରଥଯାତ୍ରା ବି ଡେରିରେ ପଡୁଚି ଆର ଥର ଜୁନ୍ ମାସରେ ପଡିଯାଇଥିଲା। କିନ୍ତୁ ଏ ବର୍ଷ ଜୁଲାଇ ଷୋହଳ ପ୍ରାୟେ ସବୁ ପର୍ବ ଗୁଡାକ ବହୁତ ଲେଟ୍ ରେ ପଡୁଚି। ମୋର୍ ତ ରଜରେ ବୁଲିବା ପାଇଁ ବି କୁଆଡେ ଏଥର ପ୍ଲାନ୍ ନାହିଁ। ଯଉ ଖରା ହଉଚି।
ନା ଏବେ ତ ମୌସୁମୀ ଆସିଗଲାଣି ଏବେ ଆଉ
ହଁ ସେଇ ରଜ ଟାଇମ୍ ରେ ଯାହା ବର୍ଷା ଯଦି ହେଲା ଯଦି ପୁଣି ବର୍ଷା ହେଲା ତ ସରିଗଲା।
ବୁଲିବା କଷ୍ଟ ଏଇ ମୌସୁମୀ ଦିନ ବଳିଆ ଜୋର୍ ରେ ଖରା ହବ ସେ ରାତିରେ ସନ୍ଧ୍ୟା ବେଳେ ବର୍ଷା ସେ ଦିଟା ତିନିଟା ବେଳକୁ ବର୍ଷା। ପ୍ରାୟତଃ ଏଇ ଦି ତିନି ଦିନି ହେଲାଣି ଦିଇଟା ତିନିଟା ବଳକୁ ହିଁ ବର୍ଷା ଜୋର୍ ରେ ପୁରା ହଉଚି ଚାରିଟା ପର୍ଯ୍ୟନ୍ତ।
ଏବେ ତ ଆଠ ଦିନି ପୂର୍ବରୁ ଅଧିକ ଖରା ଅ- ଅଧିକ ଗରମ୍ ଲାଗୁଥିଲା।
ବହୁତୁ ଗରମ ହଉଥିଲା।
ଆମ ଘରେ ତ ଏତେ ଗରମ୍ ଲାଗିଲା ଲାଷ୍ଟ୍ କୁ ବାପା ଆଣି ତାକୁ ସିମ୍ ଯଉ ହ୍ୱାଇଟ୍ ସିମେଣ୍ଟ୍ ଆଉ ଚୂନ ତାକୁ ଗୋଳେଇକି ଲଗେଇଲେ ତାପରେ ଟିକେ ଘର ଯାଇ ଥଣ୍ଡା ଲାଗୁଚି ମାନେ ଘରେ ବସି ବି ହଉନଥିଲା ମୁଁ ଜଣେ ସାନ ଘର ତାଙ୍କର ମାନେ ଢାଗୁଆ ଘର ଯଉ ମାଟି ଘ ଟା -ଉ-ମାନେ ଉପର ଟାଇଲି କିନ୍ତୁ ଢାଗୁଆ ହେଇଚି। ସେଇଥିରେ ମୁଁ ଯାଇକି ଶୋଇପଡେ ଏତେ ଗରମ୍ ଲାଗୁଥିଲା।
ହଁ-ହଁ। ଆମ ଏପଟ୍ ରେ ତ ହଉଚି ଏତେ ଗରମ୍ କୁ ହଁ ଦଶ ବାରଟା ଖଣ୍ଡେ ଏସି । ଏତେ ଗରମ୍ ରେ ଲୋକମାନେ ରହିପାରିଲେନି।
ହେଲେ
ହଁ ହ।
ବହୁତ୍ ଗରମ୍ ହଉଚି।
ହଁ ଏବେ ବହୁତ୍ ଗରମ୍ ଲୋକ ଆଜିକାଲି ଲୋକଙ୍କ କତିରେ କଣ୍ କି ଆଉ ଅସୁବିଧାରେ ଚଳିବା ପାଇଁ ଚାହୁଁନାହାନ୍ତି ଆଗୁରୁ ଯେମିତି କଷ୍ଟ ରହିଯାଉଥିଲେ
ହଁ ଏବେ ସମସ୍ତଙ୍କ ଘରେ ପ୍ରାୟେ ଏସି।
ହଁ ଏବେ ବହୁତ୍ ଗରମ ହଉଚି ଛୁଆ ମାନେ ବି ସମ୍ଭାଳି ପାରୁନାହାନ୍ତି।
ଆଜ୍ଞା।
ତାପରେ ଆମେ ସିନା ଶୋଇବା ସମୟରେ ସେ ସେଠି କେବଳ ରୁମରେ ରହିବା ଅନ୍ୟ ସମୟରେ ବାହାରେ ରହିବା ନା ନାଇଁ?
ହଁ ଏସିରେ ରହିକି ବାହାରେ ରହି ହବ ନାଇଁ ଭାରି କଷା
ଉଁ ସେଥିପାଇଁ ଅସୁବିଧା ହଉଛି ଆଉ। ହଉ ଆଉ ଏବେ କଣ ଡ୍ରେସ୍ ଆଣିଚ ତମେ?
ମୁଁ ତ ସମ୍ବଲପୁରୀ ସେଟ୍ ଆଣିଚି ଏଥର। ଗୋଟେ ସାନ୍ତାଳୀ ଯୋଉ ସାନ୍ତାଳୀ ୱାର୍କ ହେଇଥାଏ ଯୋଉ ଡ୍ରେସ ଗୁଡାକ ଆଜ୍ଞା।
ଏବେ କଣ ଡ୍ରେସ୍ ଆଣିଚ? ହାଲୋ।
ଆଜ୍ଞାଗ୍ ସୁୁବା ଯାଉନଥିଲା ଠିକ ରେ ସେଥିପାଇଁ
କଣ ହଁ କଣ ଡ୍ରେସ୍ ଆଣିଚ ଏବେ ରଜ ପାଇଁ?
ସମ୍ବଲପୁରୀ ଡ୍ରେସ୍ ଗୋଟେ ଆଣିଚି। ଯୋଉ ସାନ୍ତାଳୀ ମାନଙ୍କର ଯୋଉ ସବୁ କାମ ହେଇଥାଏ ଡ୍ରେସ ଗୁଡିକ ସେଟା ଆଣିବି ବୋଲି ବାହାରିଥିଲି। କଟକ ରେ ଗୋଟେ ଏମତି ସପିଙ୍ଗ ରେ ଦେଖିଥିଲି ଅନଲାଇନ୍ ଲେ ଯାଇକି ଆଣିବି ବୋଲି ଦେଖିଲା ବେଳକୁ ସେ କଲର୍ ଟା ଆଭେଲେବୁଲ୍ ନଥିଲା ତାପରେ ପୁଣି ଗଲି ଆମ ଏଇ ଘ ଯୋଉ ପାଖର ଏପଟ ରୁ ସେଇଠୁ ଗୋଟେ ନେଇକି ଆସିଥିଲି ଦେଇଚି ସିଲେଇ କରିବା ପାଇଁ।
ହଁ।
ସିଲେଇ ଆ କରିବା ପାଇଁ ମୁଁ ଦେଇଛି ସେ କଇଲେ କି ମଝିରେ ତାଙ୍କ ପାଖରେ ଟିକେ ଅଧିକା ସିଲେଇ ଅଛି ନା।
ଅଁ ହଁ। ବହୁତ ଆଗରୁ ଦେଇଥିଲେ ହେଇଥାନ୍ତା ଏବେ ଲେଟ ହେଇଗଲାଣି ସମସ୍ତ
ନେଇକି ଆସିବି ହଁ କଟକରୁ ଆଣିବି ବୋଲି ଆଉ ଆଉ ଯାଇପାରିଲି ନାଇଁ। ଏପଟ ସେପଟ ଇଏରେ ରହିଲି ମାଆକୁ ମେଡ଼ିକାଲ ନେଇକି ଗଲି କଟକ କିନ୍ତୁ ସେଇଠୁ ଆଉ ଯାଇପାରିଲିନି।
ହଁ।
ଯାଇଥିଲେ ନେଇ ଆସିଥାନ୍ତି ତାପରେ ଏଠି ପାଖରେ ଗୋଟେ ଉଁ ପାଖରେ ଗୋଟେ ଝିଅ ଟେ ସିଏ କହିଲା ଦେଇ ଆଉ ଯିବା। ଆଣିଆ ପାଇଁ ମୁଁ କହିଲି ହଉ ଯିବା ସିଏ ବି ଆଣିଲେ ମୁଁ ବି ଆଣିଲି। ମୁଁ ନିଜେ ସିଲେଇ କରେ ହେଲେ । ଏକ୍ଜାମ ଅଛି ତ ସେଥିପାଇଁ ଆଉ ମୁଁ କହିଲି ଦେଇଦିଏ ଆଉ। ହଉ ପରେ କରିବି ଆଉ।
ହଉ ହଉ କାଡି